କଣ କରଥିଲ?
ବସିଚି ଆଉ।
ହୁଁ। ଆଉ
ଆଉ କେମିତି କଣ ତମର ଚାଲିଛି ଦୈନନ୍ଦିନ ଜୀବନ କୁହ ଦୈନନ୍ଦିନ ଜୀବନ କେମିତି ଚାଲିଚି?
କଣ ସମୟ କାଟୁଚନ୍ତି କୁହନ୍ତୁ?
ଆଜି ମୁଁ କରିଥିଲି ସକାଳେ ଉଠିଲି ବ୍ରସ୍ ଫ୍ରସ୍ କଲି ବାସନ ଗୁଡ଼ା ଥିଲା ରାତିର ଇଏ କଲି ତାପରେ ଆ ଆମର କାଠ ହଣା ହଉଥିଲା ତାକୁ ସଜାଡିକି ରଖିଲି ଆଉ ତାପରେ ଆସିିକି ରୋଷେଇ ଉଁ ପ ପଖାଡ ହେଲା ତ ରୋଷେଇ ବାସ କଲୁ ତାପରେ ସବୁ ବାଡି ସଫାସଫି କଲୁ ସେ କାଠ ଫାଠ ହଣା ହେଇଥିଲା ତାକୁ ସଜାଡିକି ସଫା କଲୁ ତାପରେ ଉଁ ତାପରେ ଶଇଲା ତାପରେ ଗା ଉଁ ଛୋଟ ଭଉଣୀ ଉଠି ଉଠିଥିଲା ତାକୁ ନେଇକି ବସିଲୁ ମା ଗାଧେଇକି ଆସିଲେ ତାପରେ ଆମ ଜାଗ ଆମେ ସବୁ ଭଉଣୀ ଫ ସବୁ ଗାଧେଇଲୁ ତାପରେ ଖାଇକି ବ ବସିକି ତମ ସହିତ କଥା ହଉଛି ଆଉ କଣ କରିବି। ଏଠି କଟିଲା ସକାଳ ତମର କେତି କଟିଲା?
ମୁଁ ସକାଳୁ ଉଠିଲି ତାପରେ ଗାଧେଇଲି ତାପରେ ଉଁ ମାନେ ଘରର କିଛି କାମ ଥିଲା ସମସ୍ତ ପାଇଁ ଚା ହା କରିଲି। ଖାଇବା କଲି ସକାଳ ଖାଇବା ତାପରେ ପୁଣି ଦିପହଁ ରେ ଖାଇବା ବ ସ୍ଲେଲିଙ୍ଗ୍ କରିବା କରିକିନା ତାପରେ ଏ ସମସ୍ତଙ୍କ ପାଇଁ ଲେମ୍ବୁ ପାଣି କଲି ଲେମ୍ବୁ ପାଣି କରିକି ସମସ୍ତଙ୍କୁ ଦେ ସମସ୍ତଙ୍କୁ ଦେଇକି ତା ରେ ପୁଣି ଖାଇବା ବନେଇଲିଣି ବନେଇକି ସମସ୍ତଙ୍କୁ ଖାଇବାକୁ ଦେଲି ଆଉ ଖାଇବାକୁ ଦେଇକି ଏବେ ଟିକେ ଫ୍ରି ଏ ହେଲି ଆଉ।
ହଁ।
ଆଉ
ଆଉ ସେମିତି ଆଉ ସବୁଦିନ ହିଁ ସେମିତି ହିଁ କରୁଛି ସକାଳୁ ଉଠିକି ଖାଉଚି। ହଁ ତ କୋଉ ଦିନ ଟିକେ ବେଶୀ କାମ ଥାଏ କୋଉ ଦିନ ଟିକେ କମ୍ କାମ ଥାଏ। କୋଉଦିନ ବହୁତ୍ କାମ ଅଧିକ ଥାଏ, କୋଉଦିନ ବହୁତ୍ କମ୍ କାମ ଥାଏ ଏମିତି ଆଉ।
ହ ଖରାରେ ମାନେ ଚୁଲି ପାଖରେ ବସିବା, ବସିବା ଟିକେ ଇ ଲଗେ ଟିକେ ଦେରି କାମ ଟା ଟିକେ ଦେରି ହେଇଯାଏ ନହେଲେ ଯେବେ ଜଲଦି କରିବାକୁ ଇଚ୍ଛା ଯୋଉଦିନ ଥିବ ସେଦିନ ଶୀଘ୍ର ସରିଯିବ।
ହଁ ଏବେ ଟିକେ ଗରମ୍ ଲାଗୁଛି ତ ଟିକେ ମାନେ କଣ ବୋରିଂ ଲାଗୁଛି କରିବା ପାଇଁ।
ଥଣ୍ଡା ଥିଲେ? ଏମତି ବର୍ଷା ବର୍ଷା ଦିନରେ ଟିକେ କଣ କାଦୁଆ ଫାଦୁଆ ହେଇଯାଉଛି ସେଟା ଟିଣ ମାଡି ମାନେ ଜାଳ ଫାଡ କିଛି ମାନେ ନେଇକି। କି ଆସିବା ପାଇଁ ଟିକେ ଇଏ ଲାଗୁଛି।
ହଁ ଭଲ ଲାଗେ ନା ଆଉ ତାପରେ ସବୁଠୁ ବେଶୀ ଇଏ ଲାଗେ ଖରା ଦିନ। କାରଣ ଗରମ୍ ଯୋଉଠି ତାପରେ ରୋଷେଇ ଟା ଡେରି।
ବର୍ଷକୁ ବର୍ଷ ଗରମ୍ ବଢୁଛି। ଏଥର ପୁରା ପଚାଶ ରୁ ପଚ୍ ପନ୍ ଡିଗ୍ରୀ ପର୍ଯ୍ୟନ୍ତ ମାନେ ହେଇଛି ଗରମ। ସେତିକି ଥଣ୍ଡା ବି ପଡିବ, ଯେତେ ଗରମ ସେତିକି ଥଣ୍ଡା।
ସବୁଆଡେ ଗରମ୍, ସବୁଆଡେ ଗରମ୍।
କିଏ କହିବନି କି ଏ ଥଣ୍ଡା ଲାଗୁଛି। ବାହାର ଦେଶ, ହୁଁ ଯେମିତି ଜାମ୍ମୁ କାଶ୍ମମିର୍ ସିକିମ୍ ଫିକିମ୍ ସେଗୁଡ଼ାକରେ ଟିକେ ଟିକେ ବରଫ ପଡୁଛି ସେମାନେ ଭଲରେ ରହୁଛନ୍ତ।
ହଁ ସେଠି ତ ଏତେ ନର୍ମାଲ ଗରମ୍ ନୁହଁ।
ହଁ ସେଠି ତ ଏ ଯୋଉ ସିକିମ୍ ରେ ସେଠି ତ ପୁରା ମାନେ ଥଣ୍ଡା ଦିନରେ ବରଫ ପଡୁଛି।
ହଁ, ଆଉ ସେଠୁ ସେଠି ବି ଗରମ୍ ଦିନରେ ତ ଏତେ ଗରମ୍ ହଉନଥିବ ନା ଟିକେ ନର୍ମାଲ ଗରମ୍ ହଉଥିବ ଆଉ।
ନା ନର୍ମାଲ ନୁହେଁ, ସେଠି ବର୍ଷା ହଉଛି ସବୁଦିନ ପୁରା ଦି ଦଟାରୁ ଚାରିଟା ପାଞ୍ଚଟା ଛଅଟା ବେଳେ ପର୍ଯ୍ୟନ୍ତ ସକାଳେ ହଉନି, ହୁଁ ସେଠି ସିକ୍ ଏବେ ଥଣ୍ଡା ଏ ସେଠି ଏବେ ଥଣ୍ଡା ସେଠି-ଇ-ଇ-ଇ ଗୋଳେଇ ଗାଳେଇକି ଶୋଉଛନ୍ତି ଥଣ୍ଡାରେ ତ ଆହୁରି ଥଣ୍ଡା ବରଫ ପଡୁଛି।
ଆ ହଁ କିନ୍ତୁ ସେଠ କାର ଜଳ ବାୟୁ ଭଲ। ମାନେ ବର୍ଷା ଦିନେ ସେମାନେ ବହୁତ୍ କଷ୍ଟରେ ରୁହନ୍ତି ଶୀତ ଦିନେ ଆହୁରି କଷ୍ଟରେ ରହିବେ। ଏ ଗରମ ଦିନଟା ତାଙ୍କ ପାଇଁ ଭଲ।
ଆମେ ଏଠି ଯେମିତି ଶୀତରେ ଯେତେ କଷ୍ଟ ପାଉଚେ ଗରମରେ ବି ସେତେ କଷ୍ଟ ପାଉଚେ। ସେମାନେ ବି ସେମିତି ଆମେ ଯେମିତି ପାଉଚୁ। ସେମାନେ ବି ସେମିତି କଷ୍ଟ ପାଉଛନ୍ତି। ନାଇଁ ବୋଉ ଗରମ ଦିନେ ଏତେ କଷ୍ଟ ପାଉନାହାନ୍ତି। ଥଣ୍ଡା ଦିନେ ପାଉଥିବେ।
ହଁ ଥଣ୍ଡା ଦିନେ ଚାରି ଆଡ଼େ ବରଫ ହେଇଯାଏ ନାଁ।
ହଁ ଏଥିରୁ ମାନେ ଟିକେ ସେମାନେ ରକ୍ଷା ପାଉଥିବେ ଥଣ୍ଡା ଦିନ ନା ଗରମ ଦିନ। ବର୍ଷା ଦିନରେ ତ ଆହୁରି ଥିବ ବୋଧେ ବର୍ଷା ପକେଇବ ସେଠି ବି ଆଁ ଆମର ସେଠି ଜାଗାଟା ବି ଥଣ୍ଡା ଟିକେ ବର୍ଷାରେ ଆହୁରି ଥଣ୍ଡା।
ଜାମ୍ମୁ କାଶ୍ମୀର ବର୍ ମାନେ ଶୀତ ଦିନେ ପୁରା ବରଫ। ସେ ପାହାଡ଼ ପୁରା ଫୁଲ୍ ହେଇଯାଏ। ଏଠି ସବୁ କଣ ବୁଲିବାକୁ ଯେତେବେଳେ ଯାଆନ୍ତି। ସେତିକି ବେଳେ ମାନେ ବଢ଼ିଆ ଲାଗେ ସେତିକି ବେଳେ ସେତେବେଳେ ସେ ଜାଗାଟା ଭଲ ଲାଗିବ।
ହଁ
ମେନ୍ କରି ଶୀତଦିନେ ସମସ୍ତେ ଶୀତଦିନେ ସମସ୍ତେ ଭଲ ପାଆନ୍ତି ବୁଲିବା ପାଇଁ। ଥଣ୍ଡା ଜାଗା ଦେଖିବା ବି ଭଲ ପାଆନ୍ତି।
ଥଣ୍ଡା ଦିନରେ ସମସ୍ତେ ବୁଲିବାକୁ ଭଲ ପାଆନ୍ତି। ଗରମ ଦିନରେ ସେ ବୁଲିବାକୁ ଭଲ ପାଏ ନାହିଁ।
ହଁ ଗରମ ଦିନି ତ ଅତି ଗରମ ହଉଛିି। କିଏ ଯିବ ବୁଲି?
ହଁ ଏତେ ଡ୍ରେସ ପିନ୍ଧିକି ହେଭି ହେଭି କିଏ ଯିବ? ଯେମିତି ବାହାଘର ଗରମରେ କରୁଛନ୍ତି। ତ ଶୀତ ଦିନରେ କରନ୍ତି। ଟିକେ ଶୀତ ସକାଳୁ ସକାଳୁ ଲାଗିବ। ତାପରେ ଭଲ ଲାଗିବ।
ହଁ
ଶୁଅ ଏତେ ଜଣେ ଗରମରେ କାହିଁ ମାନେ କରୁଛନ୍ତି।
ଉଁ ହୁଁ
ହୁଁ କି କଥା ଶୀତ ଦିନରେ କରୁଥାନ୍ତେ ଭଲ।
ହଁ ସବୁ ଋତୁ ସବୁ ସମସ୍ତଙ୍କ ପାଇଁ ଭଲ କାହାକୁ ଶୀତଋତୁ ଭଲ ଲାଗେ। କାହାକୁ ବର୍ଷାଋତୁ ଭଲ ଲାଗେ। କାହାକୁ ଗ୍ରୀଷ୍ମ ଋତୁ ଭଲ ଲାଗେ। ଏଇ ସବୁ ଆଉ। ମତେ ତ ଶୀତ ଋତୁ ଭଲ ଲାଗେ।
ଏ ମତ୍
କାରଣ ସେଥିପାଇଁ ଏ ମାନେ ଏଇଥିପାଇଁ ଯେ ସେତେବେଳେ ଗରମ ନଥାଏ। ହଁ ଏତେ ଗରମ ଲାଗେ ନା ଥଣ୍ଡା ଲାଗେ। ତାପରେ ସବୁ ପନିପରିବା ବି ମିଳେ। ଖାଇବା ପାଇଁ ଶସ୍ତାରେ ହେତେବେଳେ ମିଳେ ସବୁ। ସେଥିପାଇଁ ମତେ ଭଲ ଲାଗେ ଖାଇବା ଜିନିଷ। ସେଟା ମାନେ ସବୁ ସହଜରେ ମିଳି ଯାଉଚି। ସେଥିପାଇଁ ଭଲ ଲାଗେ।
ସେଥିରେ କଣ ସବୁ ଜିନିଷ ସେଥିରେ କଣ ସବୁ ଜିନିଷ ଗରମ କରିକି ଖାଇବାକୁ ଭଲ ଲାଗେ।
ହଁ ଏବେ ଏଇ ସବୁ ଜିନିଷ ଥଣ୍ଡା। ଥଣ୍ଡା ସବୁ ଜିନିଷ ଯାହା ହଉ ଭଲ ଲାଗେ। କୁ କୁଲିଫି ହେଲା ଉଁ ଜୁସ୍ ହେଲା ଆଉ ଆଇସ୍କ୍ରିମ ହେଲା ପଖାଳ ହେଲା।
ଥଣ୍ଡା ଥଣ୍ଡା। ଫ୍ରିଜରୁ ବାହାରିବା ଥଣ୍ଡା ପାଣି ପିଇବାକୁ ଭଲ ଲାଗେ।
ହଁ ପଇଡ଼ ପାଣି ଆଉ ଆଖୁ ରସ ଏ ସବୁ ପିଇବାକୁ ଭଲ ଲାଗେ ବେଶୀ। ଆଉ ଶୀତ ଦିନେ ତ କିଛି ହବନି ଫୁଣି ସବୁ ଜିନଷ
ହୁଁ ହଁ ଖାଲି ଥଣ୍ଡା ସେଥିରେ ଥଣ୍ଡା ଜିନଷ ଖାଇବି ପିବି ପାରିବାନି। ପିବେ ମାନେ ପିଇଲେ କାହାକୁ ଜ ଜର ହେଇଯାଏ କାହାକୁ କଣ ହେଇଯାଏ ଇମତି ହେଇଯାଏ।
ହଁ ହଁ ଥଣ୍ଡା ଦିନେ ବେଶୀ ଗରମ ଜିନଷ ହୁଁ ହଁ ଗରମ ଦିନରେ ଯେତେ ପିଇବା କିଛି ଅସ
ହଁ ଶୀତ ଦିନେ ହିଁ ହଁ।
ଶୀତ ଦିନ ସବୁଠୁ ଭଲ ଦିନ।
ହଁ ଶୀତଟା ଭଲ ଗରମ ଆଉ ବର୍ଷାତ ଟିକେ ବର୍ଷା ଟା ବର୍ଷାରେ କଣ ଘରୁ ବାହାରି ହେବାନି। କିନ୍ତି ଘରେ ବସିଲେ ବୋର ଲାଗିବ ଏମତି ଲାଗିବ ସେମତି ଲାଗିବ।
ଓ ହଁ।
ହୁଁ।
ଶୀତ ଦିନଟା ସବ୍ ବୁଠାରୁ ଭଲ ଯେ କିନ୍ତୁ ସିଧ ଶୀଘ୍ର ଶୀଘ୍ର କମ ମାନେ ସରିଯାଏ। କାରଣ ଛୋଟ ଦିନ ବି ବଡ଼ ବଡ଼ ରାତି।
ହଁ ରାତି କିନ୍ତୁ
ହଁ ଆଉ ଗ ଗ୍ରୀଷ୍ମ ଦିନ ତ ଖରା ଦିନ। ହଁ ଛୋଟ ଦିନ ବଡ଼ ରାତି। ହଁ ଦିନ ଟା ବଡ଼ ରାତି ମାନେ ତା ମାନେ ଲମ୍ବା ସମୟ ପର୍ଯ୍ୟନ୍ତ ଚା ତାହେଲେ ସେ ଗ୍ରୀଷ୍ମ ଦିନଟା ଯେହେତୁ ଲୋକମାନେ
ଗରମ ଦିନରେ ଏଇ ସେ ଏଗାରଟା ସାଢ଼େଏଗାରଟା ବେଳେ ଶୋଇଲେ ମାନେ ତାପରେ ହେଇ ସକାଡ଼ ହେଇଗଲା ଶୀତ ଦିନରେ ଯେତେବେଳେ ବି ସୁଅ ସେ ସକାଳ ହବନି ତ।
ହୁଁ ହୁଁ ହୁଁ ବହୁତ ଡ଼େରିରେ ସକାଳ ହୁଏ।
ଖାଲି ପ ଶୀତ ଦିନରେ ପଚାଶ ଥର ଶୋ ମାନେ ଶୋଇଲେ ପଚାଶ ଥର ନିନ୍ଦ ଭାଙ୍ଗିବ।
ହଁ ଅଭ୍ୟାସ ନାଇଁ ନା ମାନେ ଏତେ ଧର ଯିଏ ବହୁତ ସମୟ ଶୋଇପାରନ୍ତିନି ତାଙ୍କର ବି ଶୀଘ୍ର ନିଦ ଭାଙ୍ଗିଯାଏ ଭୋର ଚାରଟାରୁ ତିନଟାରୁ ପାଁଶଟାରୁ।
ନା ସେ ପୁରା ଛଅଟା ସାଢ଼େ ଛଅଟା ପରେ ଯାଇଁକି ଅନ୍ଧାର ଛାଡ଼ିଥାଏ।
ତାପରେ ଏକେରେ କୁହୁଡି, କୁହୁଡି ବହୁ ଜୋରେ ହେଇଥାଏ।
ହୁଁ ଗରମରେ ତ ପୁରା ପାଁଶ ଟା ବାଜିଲାଣି କିନ୍ତୁ ସେ ପୁରା ଆ ଆ ସକାଳ ହେଇଯାଏ। ସନ୍ଧ୍ୟା ସାଢେ ଛଅଟା ସାଢେ ଛଅଟା ପରେ ଯାଇଁକି ଅନ୍ଧାର ହୋଏ ଶୀତ ଦି ଗରମ ଦିନରେ ଶୀତ ଦିନରେ ତ ପାଁଶଟା ହେଲାଣି ଅନ୍ଧାର ହେଇଗଲା।
ଓହୋ ପାଁଶଟାରୁ ଅନ୍ଧାର ହେଇଯାଏ ପୁରା ପାଁଶଟା ସାଢେ ଚାରଟାରୁ ତ ଅନ୍ଧାର ହେଇ ଯାଏ ଏବେ ଭୋରୁ ଭୋରୁ ମାନେ ଖରାଦିନେ ଭୋରୁ ଭୋରୁ ମାନେ କେତେଟା? ଉଁ ଚା ସାଢ଼େ ଚାରଟା ରୁ ପୁରା ସ ମାନେ ଆକାଶ ପୁରା ସଫା ହେଇଯାଉଚି।
ହଁ।
ହଁ ସେ ସେ ସମୟଟା ବହୁତ ଇଏ ମାନେ ଶୀଘ୍ର ଶୋଇ ଥିବ ମାନେ ଡେରିରେ ଶୋଇଥିବ କିନ୍ତୁ ଶୀଘ୍ର ଉଠିବାକୁ ପଡିବ। ଶୀତ ଦିନେ ଯେତେ ଲେଟରେ ଶୋଇଲେବି ଶୀଘ୍ର ହଁ ତାପରେ କୁହୁଡି ଏକରେ କୁହୁଡି
କୁହୁଡିରେ କିଛି ମାନେ ଘରୁ ବାହାରିବାକୁ ଇଚ୍ଛା ହବନି, କୁହୁଡି ଯେତେ ପଡିଥିବ।
ଥଣ୍ଡା ଜୋରେ ମାନେ ସେଥିଲାଗି ଲୋକମାନେ କେହି ବାହାରକୁ ବାହାରନ୍ତିନି। ଖରା ଦିନେ ଏବେ କଣ ସମସ୍ତେ ରାତି ଦଶଟା ଏଗାରଟା ପର୍ଯ୍ୟନ୍ତ ସମସ୍ତେ ବୁଲୁଥିବେ କାରଣ ଗରମ ହଉଛି। ଶୀତ ଦିନେ କେହିବି ଗୋଟେ ନଥିବେ। ଆଉ ସବୁଦିନି ସେମାନେ କଣ ସବୁଦିନ ଖରାଦିନେ ରାତି ଏଗାରଟା ବାରଟା ସମସ୍ତେ ବୁଲଥିବେ କିନ୍ତୁ ଶୀତ ଦିନେ କେହିବି ନ ଥିବେ ସମସ୍ତେ ଘରେ ସମସ୍ତେ ଯିଏ ଘରେ ଘୋରେଇ ଘାରେଇକି ଶୋଇପଡିଥିବେ।
ଓହୋ ଗରମ ଦିନରେ ତ ଗୋଳେଇ ହବନି, ଶୀତ ଟିକେ ବର୍ଷାରେ ଆଉ ଶୀତ ଦିନରେ ଗୋଡେଇ ଗାଡେଇକି ଶୋଇଯିବ। ଗରମ ଦିନରେ ୟାଡେ କିଛି ବି ଗୋଟେ ପଡିଲେ ତ ପୁରା ଇଏ ହେଇଯାଉଛି।
ହଁ।
ପୁରା କେହି ବି ମାନେ ଯେମିତି ଅ